ହାଲୋ। ମ୍ୟାଡ଼ାମ କେମିତି ଅଛନ୍ତି?
ହଁ ଭଲ ଅଛି।
ଭଲ ଅଛନ୍ତି।
ଆଜ୍ଞା।
କଣ ଖାଇଛନ୍ତି?
ଏଇ ଇ-ଅମ-ଗରମ ଭାତ ଖାଇଛି।
ଆଛା ଆଉ କଣ ଖାଇଛନ୍ତି।
ଏ ଗରମ ଭାତ ଛୁଇଁ ଆଳୁ ଭଜା ପାମ୍ପଡ଼ ଆଉ ଆଳୁ ଭର୍ତା।
ଏତେ ସାରା ଏତେ ସାରା ଆଇଟମ ଖାଇ ଦେଇଛନ୍ତି।
ହଁ ଏମିତି କରିଦେଇଥିଲି ଆଉ।
ଓହୋ ଆଉ ଆପଣଙ୍କ ଆଡ଼େ ଖବର କଣ?
କାହିଁ କୁହନି କି ଗରମ ହଉଚି କୁହନି କୁହନି
ଓହୋ ଇଆଡେ ଆମର ମେଘୁଆ ପାଗ ଦେଇଛି ତ
ହଁ ନାଇଁ ଆମର ବା ନାଇଁ ଆମର ନାଇନ୍ ଅପଡାଉନ୍ ହଉଛି ତ ସେଟା ହ ବହୁତ ଗରମ ହଉଛି। ବଞ୍ଚ
ଗୁଳି ଗୁଳି ତା କେମିତି ଅଛି?
ଆ କୁ ସେ କଥା କୁହନି ନ କହିଲେ ଭଲ ହୁଅନ୍ତା।
ଆଚ୍ଛା। ଆଉ କଣ ଖବର ଘରେ ସମସ୍ତେ ଭଲ ଅଛ
ହଁ ହଁ ସମସ୍ତେ ଭଲ ଅଛ? ଛନ୍ତି।
ହ।
ଜ -ଜଗଙ୍ଗ ଦୁଆରୁ ସମତେ ଭଲ ଅଛନ୍ତି।
ଆଚ୍ଛା ଆଉ ଆପଣଙ୍କର ବୋଧେ ପୁରୀ ଯିବାର ଥିଲା।
ହଁ ହଁ ଆମେ ଯିବୁ ଯିବୁ ଏଇ ଯୋଉ ଏବେ ରଥଯାତ୍ରା ଆସୁନାହାଁନ୍ତି କି?
ଆଛା।
ସେ କରୁଛୁ ଯେବେ ଜଗାକ ଡାକରା ଆସିବ ତା ନିଶ୍ଚିନ୍ତ ଯିବୁ ଆଉ ଯଉ ଗହଳି ହଉନି ଯାହା ଦେଖିବା ଜଗାଙ୍କ ବରାଦ
ଆଛା ରଥଯାତ୍ରା ଟାଇମରେ ତ ବହୁତ ଗହଳି ଥିବ ଏତେ ଗହଳି ରେ ଯିବେ
ନାଇଁ ଜଗନ୍ନାଥ ପୁରୀରେ ରଥରେ ରହିବେ ସେତିକି ବେଳେ ଯିବୁ ଆଉ ଦର୍ଶନ କରିକି ଆସିବୁ ଆଉ।
ରଥଯାତ୍ରା ଟାଇମ ରେ ତ ପୁରା ଗହଳି ମାନେ ପୁରା ଚିପା ଚିପି
ଓ ସେତିକି ଯା ଯାହା ହବ ଜଗାଙ୍କ ଯାହା ବରାଦ
ଓହୋ ଆଉ ଆପଣଙ୍କର କହୁଥିଲି ଯୋଉ ପତାକା ଚଢା ହବାରଥିଲା କଣ ହେଲା ସେ କଥା
ଚଢେଇବୁ ଚଢେଇବୁ ସେ ଯୋଉ ଏବେ ଯୋଉ ଯିବୁନୁ କି?
ଆଛ।
ଏବେ ଯୋଉ ଯିବା ସେଇ ସେଇ ଫୋ ଅଛି ତ ଯଉ ଯୋଉ ପତାକା ଯୁଡେ ସେଇ ଯିବୁ ଏକ ସେ କାମଟା ଏକାଥରେ କରିକି ସାରିଦେଇକି ଆସିବୁ ଆଉ।
ଓହୋ ବୁଝାବୁଝି କରିଦେଇଛନ୍ତି।
ଆଜ୍ଞା ଆଜ୍ଞା ହଁ ହଁ ହଁ କରିଦେଇଛୁ କରିଦେଇଛୁ।
ଆଛା ତାହେଲେ ଯାଉଛନ୍ତି ତାହେଲେ
ଅ ହଁ ହଁ। ଜଗା ଙ୍କ ଡୋରି ଲାଗିଲେ ଯିବୁ ଆଉ।
ମୋ ପାଇଁ ତାହେଲେ କଣ ଆଣିକି ଆସିବେ?
ଜଗାଙ୍କର ଯାହା ଫେମସ ଫେଣୀ
ଆ ତାହେଲେ ସିୟୋର୍ ଭଲ ଯେ ସେଠୁ ଆଣିବେ।
ହଁ ଭଲ ଯୋଉ ଆଣିବି ଯୋଉ ବାଲିସାହି ପାଖରେ ଯୋଉ ପୁରୀ ଚୁପାଡି ବିକ୍ରି ହୁଏ।
ହଁ ସେ ତ ବହୁତ ସାରା
ହଁ ସେୟ ସେ ସେଇଠି ତମେ କଣ ସେଠି କଥା ହଉଚ।
ଆଛା ଆଉ ସମୁଦ୍ରକୁ ଯିବେ କି ନାହିଁ?
ହଁ ସେଇଟା କହିବାକୁ ପଡିବନି ସେଇ ଆଗ ସେଇଟା ଯିବି ଜଗା ତାପରେ ସେଇଟା ତାପରେ ଆଉ ଯୁଆଡେ ଯିବି।
ଆଉ କୁଆଡେ ଯିବେ
ଆଉ ଦେଖିବା ପ୍ଲାନିଂ ଯାହା କରିବା ଆଉ।
ଆଚ୍ଛା ଲୋକନାଥ ଯାଇଛନ୍ତି।
ନାଇଁ ଲୋକନାଥ ଯାଇନୁ ବହୁତ ଦିନ ହେଲାଣି ଭାବୁଛି ଯେ ଏଇ ଏଇଯୋଉ ଯିବି ଟିକେ ବୁଲି ଆସିବି ଲୋକନାଥ ପାଖକୁ ଆଉ।
ଆଚ୍ଛା ଆଚ୍ଛା ଆମେ ଏବେ ମଝିରେ ଥରେ ଯାଇଥିଲୁ ବାଲିଗୋପିନାଥ ଭଲ ଜାଗାଟା ଅଛି ସେଠିକି ଯାଉନାହାନ୍ତି।
ଦେଖିବୁ ହଁ ଏଥଏ ଚେଷ୍ଟା କରିବି ଯଦି ଟାଇମ ହବ ତାହେଲେ ଯିବି ଆଉ
ଯିବା ତ ପ୍ଲାନିଂ କଲେ ଯାଇ ହବ।
ଆଉ କୋଉଠିରେ ଅଛୁ? ବେ ବସରେ
ନାଇଁ ନାଇଁ ନାଇଁ ଆମେ ଫୋର୍ ହ୍ୱିଲର ରେ ଯିବୁ।
ଓ ହୋ କାର ରେ ଯିବେ।
ହଁ ହଁ। ଆ ନ ଯୋଉ ଯୋଉ ଭଳିଆ ଗହଳି ହଉଛି ସେଥିପାଇଁ ଆମେ ନିଜେ। ଫୋର୍ ହ୍ୱିଲରରେ ଯିବୁ ଆମେ ଆଉ ବସରେ ଯିବୁନି
ଆଛା ଆଉ ଆପଣଙ୍କ ଝିଅ କଣ କହୁଛି?
ଆମ ଝିଅ କଥା କୁହନି।
ପାଠ ପାଠ ପଢୁଛି ନା ନାଇଁ।
ପାଠ ପାଠ ପଢ଼ୁଛି କାଲି ସେ ଯାଇଥିଲା। ଶୀତଷଷ୍ଠୀ ଦେଖିବା ପାଇଁ। ଅମର ସିଏ ସିଏ ଶୋଇକି ସାଙ୍ଗେ ସାଙ୍ଗେ ଉଠୁଛି।
ଏତେ ଯାଇ ହ ରାତି ଅନିଦ୍ରା।
ଓ କୁହନି କୁହନି କୁହନି। କାଲି ଯୋଉ ଦିହ ବା ଦେଖିବାକୁ ଯାଇଥିଲୁ ଆମେ ବି ଅନିନ୍ଦ୍ରା ହେଇଛୁ। ବାଜରେ ଖାଲି ଉଠିଛୁ ନ ରେସ ଉଠିକି ନବୁ।
ଓ ହୋ ତାହେଲେ ସେଥିରେ ପୁଣି ଏତେ ସବୁ ଆଇଟମ କରିଦେଇଛନ୍ତି।
ହଁ ହଁ ଆ କରିବାକୁ ତ ପଡିବ ନା କଣ କରିବା?
ଆଚ୍ଛା ଆପଣଙ୍କୁ ଭଲ କୋଉ ରୋଷେଇଟ ଆସେ କହିଲେ।
ମଟନ କୁ ଅରୁଆ ଭାତ।
ଆଛା ତାହେଲେ ମଟନ କରି
ଯେବେ ଆସିବ ମୁଁ କରିଦେବି ଆଉ। ଆମଙ୍କୁ ଫୋନ କରିବ ଆଗୁଆ ନ ହେଲେ ମୁଁ ହଠାତ୍ ହି କରିପାରିବିନି।
ଆଚ୍ଛା ମଟନ ଘରେ ହବ ତ
ତା ସାଙ୍ଗେ ପା ତା ସହିତ ପାମ୍ପଡ଼ ଆଉ ସାଲଡ ଆଉ କିଛି କରିପାରିବିନି ଏତିକି କରିବି।
ତାହେଲେ ହେଲା ଆଉ।
ହୁ।
ଆଉ-ଉ-ଉ କଣ ସବୁ ବୁଲିବାକୁ ଯାଇ ନାହାନ୍ତି ଆଉ କୁଆଡେ?
ନାଇଁ ଯିବି ଯାଇନି ଯିବୁ ଆଉ।
ଆଛା ତାହେଲେ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ହଁ ଭଲ ଅଛି।
ପୁଅ ତା ଖବର କଣ?
ପୁଅ କଥା କୁହନି। ପୁଅ ଏମିତି ଦୁଷ୍ଟ ଯେ-ଏ-ଏ କଇ କହିବା କଥା ନୁହେଁ।
କାହିଁକି?
ସିଏ ସାଇ ଦାଣ୍ଡ କଳି ଘରକୁ ନେଇ ଆସିବ ଆମ ପୁଅ ଆମ ସୋନୁ।
ଆଛା। ଏତେ ଦୁଷ୍ଟ ହଉଛି।
କୁଅନି କୁହନି କୁଅନି।
କେତେ ବର୍ଷରେ କି?
ସିଏ ସାତ ବର୍ଷର।
ଓ ସାତ ବର୍ଷ ହେଲା ତାଏଲ ଛୁଆ ଟା ଅଛି ଆଉ।
ସାତ ବର୍ଷ
ଓହୋ ପାଠ ଫାଠ କେମିତି ପଡୁଛି?
ପାଠ କଥା ଆଁ ପାଠ ଭଲ ପଢୁଛି। ଯେତିକି ଟିସୁନ ସେତିକି ସ୍କୁଲ ଆଉ ହେ ଖେଳ ଚାଲେଇଚି ଆଉ।
ଆଚ୍ଛା ଦୁଷ୍ଟ ତାହେଲେ ଅଧିକ?
ତା ମୁଡ ଉପରେ-ଏ-ଏ ଡିପେଣ୍ଡ। ତା ଇଚ୍ଛା ଯେବେ ହେଇଥିବା ପଢିବ ପଢିବ ପଢିବ ନହେଲେ ଖେଳିବ।
ଆଛା ଆଉ ଏବେ ପୁଣି ଲାଇନ ଅ ଅଛି ନା ଲାଇନ ନାହିଁ?
ଏଇନେ ଆସିଲାଣି ଆସିଲାଣିି।
ଆ ହା ତାହେଲେ ଏ ସି ଲଗେଇ ଦେଇଥିବ ଆଉ।
କୁଅନି।
ଆଚ୍ଛା। ଆଉ ଭଉଣୀ ଘରକୁ ଯାଇନାହାନ୍ତି?
ନାଇଁ ବା ଏଇ ଯୋ ବ ଖ ଯୋଉ ଖରା ହଉଛି ତ ଟିକେଟ ସିମନାର ରଜ ପରେ-ଏ-ଏ ପ୍ଲାନିଂ କରୁଛୁ ଯିଆ ପାଇଁ କି। ଦେଖିବା କଣ ହଉଛି।
ଆଚ୍ଛା ଆପଣ ବା ପୋଡ ପିଠା ଭଲ ବନାନ୍ତି।
ହଁ ହଁ ପୋଡ ପିଠା କଥା କୁହନି।
ଓହୋ ପୋଡ ପିଠା ଟା କେମିତି ବନାନ୍ତି ମତେ ଟିକେ ରେସ
ଏ ହି ସେ ଚାଉଳ ନଡ଼ିଆ, ବାଦାମ ଆଉ ନଡ଼ି ଯୋ ଗୁଡ଼, ଜୁଆଣି ଏ ପା ପାନମଧୁରୀ ସବ ପକେଇକି କରିବେ। ତମେ ଚୁ ଚୁଲି ଏଥରେ ପ୍ରେସର କୁକର ରେ କର? ଇ ନଟିସଏବୋଲ ଯୋଉ ତୋମ ଇଚ୍ଛା ତୋମେ ଯୋଉଥିରେ କରିବ।
ହଁ ଯେ କେମିତି ସେଟା ହବ ରେସିପି ଟା ମୋତେ କୁହନ୍ତୁ ମାନେ କେମିତି କଣ କରିକି କହୁଛନ୍ତି?
ଜନ୍ତିବ ଭଲ୍ ଜନ୍ତା ଜନ୍ତି କରି କରିବ, ଆଉ ଜନ୍ତିକି ଯେମିତି କରିବା କଥା ଆଉ।
ଆଚ୍ଛା ଫାଷ୍ଟ ତାହାଲେ ଘିଅ ପକେଇକି ଯନ୍
ହଁ ଆଜ୍ଞା ନା ନା ନା ଫାଷ୍ଟ୍ ଗୁଡ଼ ତାପରେ ଯନ୍ତୁଣୀ ଯୋଉ ନଡ଼ିଆ ଫଡ଼ିଆ ନଡ଼ିଆ ବାଦାମ ବାଦାମ ଟିକ୍ ଟିକ୍ ପକେଇଥବ ନଡ଼ିଆ ପକେଇଥବ ଆଉ ଉଁ ଯୋଉ ଅଦା ସବ ପକେଇକି ତାକୁ ଘଣ୍ଟା ଘଣ୍ଟି କରିଦେଇଥିବ ଘାଣ୍ଟିିକି ଯନ୍ତୁଣୀ ଭଲିକି କରି ଦବ
ଆଚ୍ଛା ପ୍ରେସର୍ ପ୍ରେସର୍ କୁକର୍ ରେ ଯୋଉ କରିବେ ଅ, ଘିଅ ମାରିକି କଦଳୀ ପ
ନା ନା ଘିଅ ଘିଅ ଆଗ ଆଗ ତୋମେ କଦଳୀ ପ ତ୍ର ଦିଅ ତା ଧିଅରେ ଘିଅ ମାରିବ, ତାପରେ ଜନ୍ତୁଣି ଢାଳିବ, ତା ଉପରେ ତୋମେ ସେ-ଘିଅ ଢାଳିବ, ତାପରେ ବାଦାମ ସଜେଇବ କି କାଜୁ ସଜେଇବ ତୋମ ଇଚ୍ଛା ସ ସଜେଇବ ଆଉ।
ଆଚ୍ଛା ପ୍ରେସର୍ କୁକର୍ ରେ ହବା ପାଇଁ ପୁଣି କେତେ ମିନିଟ୍ ଲାଗୁଛି ଦଶ ପନ୍ଦର ମିନିଟ୍ ଭିତରେ ହେଇଯାଉ
ହଁ ଦଶ ପନ୍ଦର ମିନିଟ୍ ଅଧ ଘଣ୍ଟା ଖଣ୍ଡେ ଲାଗି ଉପର ଉପର ସୁଇଚ ଟା କାଢି ଦବ।
ଆଚ୍ଛା ଆଉ କେମିତି ହେଲା ବୋଲି କେମିତି ଜାଣୁଛନ୍ତି?
ତ ମଝିରେ ଟିକେ ଟିକେ ଦେଖୁଥବ, ଏ ଦେଖୁଥବ ଟିକେ ଟିକେ କା ଠି ମାରିବ ହେଲାକି ନାଇଁ
ଓହୋ।
ସିଝିଲାକି ନାଇଁ।
ଯଦି କାଠି ରେ ନ ଲାଗିବ ତାହେଲେ ସିଝି ଯାଇଛି। ଆଚ୍ଛା ତାପରେ ହେଇଯାଇଥିବ ମାନେ ପୋଡ଼ି ଜୀବନି
ନାଇଁ ନାଇଁ ନାଇଁ ତୋମେ ତୋମେ ଆଞ୍ଚଟା ଧିମ ଯେସି ପାରି ଗ୍ୟାସ୍ ଟା ଆସ୍ତେ ଜଳେଇବ ନା। ଆଉ ଜୋର ଜଳିଲେ କିମ ହୁଁ ସସ୍ ତଅ
ଆଚ୍ଛା ତାହେଲେ ଟେନ୍ ଠୁ ଫିଫ୍ଟିନ୍ ମିନିଟ୍ ଭିତରେ ହେଇଯିବ।
ହଁ ହଁ।
ଆଚ୍ଛା ତା ପରେ ତାକୁ ଥଣ୍ଡା କରିକି କା
ହୁଁ, ହଁ।
ଏବେ ରିସେଣ୍ଟ
ହଁ ହଁ। ଏଇ ରଜ ରଜ
ହଁ।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
ରଜରେ ପୁଣି କୁଆଡେ ଯାଇଥିଲେ।
ଯାଇଥିଲି ଟିକେ ଗାଲେରିଆ ଯାଇଥିଲି ବୁଲିବାକୁ ଆଉ।
ଆଚ୍ଛା ସେଠି ରଜମହୋଶ୍
ହଁ ହଁ ହଁ ହଁ ସେ ଯାଇଚି।
କଣ ସବୁ ପୋଗ୍ରାମ ହଉଥିଲା।
ହଁ ଛୋଟ ହଁ ଛୋ ଛୋଟ ପିଲାଙ୍କର ହଉଥିଲା। ଆଉ ଆମ ସୋନୁ ତା କଥା କୁହନି ସିଏ ତ କହିଲା ଆମ ଗ୍ୟାଲେରୀରେ ଯିବି ଯାଇଥିଲୁ ଗ୍ୟାଲେରୀ ଆଡ଼େ ଟିକେ ବୁଲିକି ଆସିଥିଲୁ ଆଉ।
ଆଚ୍ଛା ଆଚ୍ଛା ଆଉ କଣ ଖିଆପିଆ କରିଥିଲେ।
ଆଜିିବା ଛୁଇଁ ଆଳୁ ଭ ଭଜା ଭାତ ଡାଲି ସବୁ ଖାଇଲେ ଓ ସେଠି ଏ ଯୋଉ ରଜ ପାନ ଖାଇଥିଲୁ। ଚାଟ ଖାଇଥିଲୁ ଗୁପଚୁପ ଖାଇଥିଲୁ ଆଇସ୍କ୍ରିମ ଖାଇଥିଲୁ।
ଆଚ୍ଛା ଆଚ୍ଛା ଆଛା ମ୍ୟାଡାମ ମୋର ଟିକେ ଫୋନ ଆସୁଛି ମୁଁ ରଖୁଛି ଆପଣଙ୍କୁ ପରେ କଥା ହେବି।
ହଁ ଠିକ ଠିକ ଠିକ ଅଛି।